ହାଲୋ।
ହଁ କଣ କରୁଛନ୍ତି?
ନାଇଁ ଏଇଠି ବସିକି ଯୋଉ ଯଉ ମଞ୍ଜି ଛଡଉଛି।
ଓହୋ ଖିଆ ପିଆ ସଇଲାଣି ନା ନାହିଁ।
ଖାଇସାରିଲିଣି ସାଢେ ନଟାରୁ ତମେ ଖାଇଲଣି ନା।
ନାଇଁ ଦି ପହର ଖାଇବା ଦି ପହର ଯୋଉ ଖାଇବାଟା ଖାଇସାଇ ଲେଣି ନା ନାହିଁ। ଭ ନାଇଁ ନାଇଁ ପଖାଳ ଖାଉନି।
ହଁ। ପଖାଳ ଖାଅ ନା ଏ ଯୋଉ ଗରମରେ ଗରମ ଖାଉଛ।
ନାଇଁ ନାଇଁ ଗରମ ପାଗ ଆଜି ଭଲ ଅଛି।
ହୁଁ ଯୋଉ ଗରମ ହଉଚି ସେଇରା ରେ ଗରମ ଖାଉଛ।
ଚଳିବ ହୁ ବେଶୀ ଯୋଉ ଦିନ ଗରମ ହଉଛି ସେଦିନ ପଖାଳ ଖିଆ ହଉଛି। ଆଉ ଯୋଉଦିନ ଟିକେ ଥଣ୍ଡାପାଗ ଲାଗୁଛି ସେଦିନ ଗରମ ଖିଆ ହଉଛି।
ହୁଁ ହୁଁ ବସା ହୋଉଚି।
ନା ମ ପାଗ ଟା ଭଲ ଅଛି। ମାନେ ଖରା ନାହିଁ ପବନ ହଉଚି ଥଣ୍ଡା ଥଣ୍ଡା ଲାଗୁ
ଭଲ ଆଉ ତମର ଭଲ ଆମର ତ ବର୍ଷା ହଉଛି ଆଠ ଦିନ ହେଲାଣି ଆଉ।
ବର୍ଷା ହଉଚି।
ଆମର ବର୍ଷା ପ୍ରବଳ ତାର ଦୋଳି ରଜ କରାଇ ଦେଲାନି ଏ ବର୍ଷ।
ନାଇଁ ଆମ ଆଡେ ବର୍ଷା ନାହିଁ ଜମା ଗୋଟାଏ ଦିନ ବର୍ଷା ହେଇଚି। ଉଁ ପର ଦିନ ବର୍ଷା ଯାହା ଗୋଟେ ଦିନ ହେଇଚି ଆଉ
ଆମର ତ ରଜ ତିନି ଦିନ ଯାକ ବର୍ଷା ହେଇ ହେଇକି ଆଜି ସକାରେ ହଉଛି ଆଜି ସକାଳୁ ହେଇଛି ଏଇନା ଟିକେ ଛାଡିଛି।
ଆଚ୍ଛା।
ତମର ବର୍ଷା ହଉନେଇ ଭଲ ଆଉ।
ଜମା ବର୍ଷା ହଉନି। କ୍ଷେତ ବାଡି ଚାଷ ବାସ କଣ କ ନାଇଁ ଖାଇବା ଆରମ୍ଭ କରିନାହାନ୍ତି।
ବର୍ଷା ହଉ ଲୋକ ହଳ କରିବେ ଧାନ ଚାଷ କରିବେ ଧାନ ବୁଣିବେ ନା।
ଆମ ଆଡେ ନାହିଁ ସେଇଟା ଉ ଲୋକଙ୍କର ଚିନ୍ତା। ହୁଁ ହୁଁ।
ବର୍ଷା ନାହିଁ।
ବର୍ଷା ନାହିଁ ଜମା ଗୋଟେ ଦିନ ବର୍ଷା ହେଇଛି ଘଣ୍ଟାଟେ ହେଇଛି ସେତିକି। କେବେ ଆଉ ବର୍ଷା ନାଇଁ ଆମଆଡେ।
ହଁ ହୋ ଧାନ ଫାନ ବୁଣିବା ପାଇଁ ଅସୁବିଧା ହବ ବଧେ।
ବହୁତ ଅସୁବିଧା ଆଡେ ସେଇ ଧାନ ତ ଆମ ଆଡେ ବି ଧାନ ଖାଲି। ହୁଁ ଚାଷ ପଛୁଆ ଆଉ। ହଁ ଆମର ଏଠି ଖାଲି ଧାନ ଚାଷ ହୁଏ ପନିପରିବା ଚାଷ ହୁଏ ଆମ ଆଡେ ସେ ନଦୀ କୂଳ ଝରଣା ନାଳ ଏସବୁ ନାହିଁ।
ଓ ହୋଁ ଏ ବୋର ପାଣି ତାନେ।
ହଁ ସେ ଯୋଉ ପୋଖରୀ ଗାଡିଆ ଏଇରା ପାଣି।
ପୋଖରୀରୁ କେତେ ବିଲ ବାଡିକି ପାଣି ଦେବେ।
ନାଇଁ ତ ସେମିତି ନାଇଁ ବାସ୍ ବର୍ଷା ହଉଛି। ଆଜିକାଲି କୁ ବେଶୀ ଚାଷ ନହେଲେ ହଉ କରୁଛନ୍ତି କି।
ନା ଖାଆନା ଝୁଣା ଦେ
ହଁ।
ସେଇଆ କଣ କରିବେ ଏ ଲୋକ ରା।
ବର୍ଷା ତ ଆଗକୁ ବି ନାହିଁ ଧାନ ପୁଣି ଦେଇଛନ୍ତି ଯୋଉ ଗୋ ଗୋଟେ ହୁଁ ହୁଁ ପ୍ରାୟ ଲୋକ ବୁଣି ଦେଇଛନ୍ତି କିନ୍ତୁ ବର୍ଷା ନାହିଁ।
ହୁଁ। ତ ଆମର ଏନା ଖୋଜୁଛୁ ବର୍ଷା ନ ହଉ ଦେଖିଆକୁ ଯୋଉଡେ ବର୍ଷା ନାହିଁ ସେଇଆଡେ ବର୍ଷା ହଉନେଇ। ଜଉଆଡେ ବର୍ଷା ଖୋଜୁ ନାହାନ୍ତି ଲୋକ ବର୍ଷା ହଉଚି।
ହୁଁ। ହଉଛଉ ରଜ ଭଲରେ ଗଲା।
ତମର ତ ବର୍ଷା ନଥାଇକି ଭଲରେ ହେଲା ଆଉ।
ହଁ ଭଲରେ ଗଲା। ଦୋଳି ଖେଳିବା ବୁଲି ଯିବା ହୋଉ ଭଲ ବୁଲାବୁଲି ଖୁସି ମଜା ଭଲରେ ଭଲରେ ହେଇଗଲା।
ଯା
ତମ ସିଆଡେ ତମ ସିଆଡେ ଭଲ କରନ୍ତି କି?
ହଁ ରଜ ଆମର ଭଲ ହୁଏ ହେନେ ବର୍ଷା ତ କରେଇଦି ନା ଆମେ ରା ସେଥିରେ ଯାଇକି ଦୋଳି ଖେଳିଲୁ ନା ମେଲୋଡ଼ି ଫେଲୋଡି ଠାକୁର କରନ୍ତି ମେଲୋଡ଼ି ସେଠି ହୁଏ। ହଁ ଆମର ଠାକୁର ଫାକୁର ଆମ ଠାକୁର ଦୋଳିରେ ବସେଇକି
କିଛି ନାହିଁ ମ ଖାଲି ଦୋଳି ଝୁଲିବା ଭୋଜି ଭାତ କରି ଖାଇବା ମନ୍ଦିର ଦର୍ଶନ ସଂକ୍ରାନ୍ତିରେ ମନ୍ଦିର ଦର୍ଶନ କରିବା।
ନାଁ ଆମର ତ ମନ୍ଦିର ଫନ୍ଦିର ଯାଆନ୍ତି ଆମର ବାପା ସେ ଦୋଳି ପକା ଯାଏ ସେଇଠି ରେ ଠାକୁର ଠାକୁର କରିକି ଦୋଳିରେ ଝୁଲୁଅନ୍ତି। ମେଲୋଡ଼ି ହୁଏ ଫକ୍ସନ ଫକ୍ସନ ହୁଏ। ଏବର୍ଷ ସେଇ ରାତିରେ ଯାଇକି ଟିକେ ଟିକେ ଦୋଳି ଖେଲେ। ତିନଟା ରୁ ଡେଲି ହବ ବର୍ଷା ରାତି ଛଅଟା ସନ୍ଧ୍ୟା ଛଅଟା ସାତଟା ଯାଏ
ବାପରେ ଏତେ ବର୍ଷା। ଆମେ ଖୋଜୁଚୁ। ତମେ ସିଆଡୁ ଭଗବାନଙ୍କୁ ଡାକି ଦିଅନ୍ତୁ ଆମ ଆଡେ ବର୍ଷା ଟା ହଉ।
ପା ଦୋଳି ରଜ ବାଟିବା ତା ଭଲ ବେପାରେ ରଜ ବାଟେଇ ନାହାନ୍ତି ବର୍ଷା ପାଗ ହଉଚି ନା। ଖରା ପାଗ ଦିନେ ରଜ ବାଟ ବାହାର ସେମାନେ କରିବେ ରଜ ବାଟେଇବେ।
ଓହୋ।
ଆମ ଦୋଳିଠୁ ରଜ ବାଟା ଟା ବହୁତ ଭଲ ଲାଗେ ବହୁତ ଲୋକ ହୁଅନ୍ତି ଆମ ଗାଁରେ।
ଓହୋ ଭଲ ତାହେଲେ ହଉଚି ଆଉ।
ତମ ଆଡେ କାଠ ଦୋଳି ନା କି ଦୋଳି ପକାନ୍ତି ନା କିଣା ଦୋଳି?
କା ନାଇଁ କାଠ ଦୋଳି ହୁଏ। ସେ ଯୋଉ ନିଶୁଣି ସେଇଥିରେ ଦୋଳି ଦୌଡି ଟାଙ୍ଗିକି ସେଇଥିରେ ହୁଏ। ପଟା ଦେଇ
ଓହୋ ଗଛ ଫଛ ରେ ପକୁଅନ୍ତି ନି ଦୋଳି?
ନାଇଁ ଗଛରେ ଗଛରେ ଟାଙ୍ଗିକି ଏ ବାଉଁଶରେ ହଁ ସେପଟା ଦେଇକିନି ଗଛରେ ଟାଙ୍ଗିକି ଦଉଡି ସହିତ ଏଇଟା ରବର ସହିତ ଏଇରାକ କରନ୍ତି ଆଉ।
ଏଇଆ ଉ
ବଡ ବଡ ଗଛ ସେ ଆମ୍ବ ଗଛ ହଉ ତେନ୍ତୁଳି ଗଛ ଆଉ ବଡ ବଡ ଗଛ ମାନଙ୍କରେ ଲିମ୍ବ ଗଛ ଏଇ ସବୁ ଗଛରା କରେ କଣ କରନ୍ତି ଆଉ। ତୋଟା ଆମ୍ବ ସେଇ ମୋଟା ଆଡେ।
ହଁ ତୋଟା ମାନଙ୍କ ତ ବଢିଆ ହୁଏ ରଜ ଆଉ।
ହଁ।
ଯାହା ହଉ ରଜ ଟା ଭଲ ଭରେ ଯ ବର୍ଷା ପବନରେ ଗଲା। ଆଉ ବର୍ଷା ଟା ନ ହୁଆ ଆମ ଆଡେ ଏଇ ନା।
ହଁ ତା ଚାଲିଚି ଆଉ।
ତମ ଆଡେ ହଉ ଆମ ଆଡେ ନ ହଉ। ତମଡେ ଲୋକରା ହଇରାଣ ହଉଚନ୍ତି।
ହଁ ଏ ବର୍ଷ ଉଁ ଗଲା ବର୍ଷ କିଛି ହଇରାଣ ନୁହେଁ ଗଲା ବର୍ଷ ଏତେବେଳକୁ ବହୁତ ବର୍ଷା ହଉଥିଲା। କିନ୍ତୁ ଏ ବର୍ଷ ବର୍ଷା ଆମ ଆଡେ ନାହିଁ।
ଗଲା ବର୍ଷ ଏତେ ହେଇନଥିଲା ଏଇ ବର୍ଷ ବହୁତ ଆମ ଆଡେ ହଉଚି ଆଉ। ଗଲା ବର୍ଷ ଖରାରେ ଖାଲି ଖରାରେ
ଖାଉଛି।
ଆମର ଗଲା ବଷ ଖରାରେ ଖରାରେ ଗଲା।
ସମୟ ଯେମିତି ଦିନ ରାତି ହୋଉଛି ସେମିତି ବର୍ଷ ହୋଉଛି। ସମୟ ସବୁ ବଦଳି ଯାଉଛି ଆଉ କଣ ଦୁନିଆ ତ ବଦଳୁଚି। ସିଏ ଆଉ ମଣିଷ ବଦଳୁଛି ସବୁ ବଦଳୁଛି ଆଉ କାହିଁ। ହୁଁ ଭଗବାନ କହିଲେ ସବୁ ବଦଳୁଛ ଆମେ କଣ ଯେମିତି ସେମିତି ହେଇ ରହିବ ଆମେ ବି ବଦଳିବୁ।
ଇନ୍ଦ୍ର ଦେବତା ବଦଳି ଗଲେଣି।
ହଁ।
ଖାଇ ପି ସାଇଲଣି?
ନାଇଁ ମୁଁ ଖାଇନି ଖାଇବି କିନ୍ତୁ ସକାଳେ ଜଳଖିଆ ଖାଇଛି।
ତା ଜଳଖିଆ ଖାଇଦିଏ ଆଁ।
ହଁ।
ଚା ଫା ପିଅ ନା?
ହଁ ଚହା ଟା ଆଗ।
ଚା ଟା ପିଉଛ କାହିଁକି ଚା ପିଇନେ ଭଲ ନୁହେଁ। ଭୋକ
ଭୋକ ମାରି ଦୋଉଚି ତ ଆଉ। ଗ୍ୟାସ ପୁରା ଆଉ ହେବି ପୁରା ଫୁଲ୍ ନାକ ମୁଣ୍ଡ ପର୍ଯ୍ୟନ୍ତ ହ ଗ୍ୟାସ ମୋର କିନ୍ତୁ କଣ କରିବା ଅଭ୍ୟାସ ରେ ତ ପଡିଯାଇଛି ଚା ପିଇଲେ ମୁଣ୍ଡ ବିନ୍ଧୁଛି।
ଚା ଭଲ ନୁହେଁ। ଚାଟା ଭଲ ଅଭ୍ୟାସ ନୁହେଁ। ଏଇଟା ଗ୍ୟାସ ହବ ହଁ ସେମିତି ଅଭ୍ୟାସ ଅଛି। କେତେ କେମିତିି ପିଅ। ଚା।
ଚାରେ ଭୋକ ମାରିଦବା ଆଉ ଯାହା କୁହ ପଛକେ। ଆ ମୁଁ ଖାଲି ଚା ପିଉଥିଲି ଯେ।
ହଁ ହଁ ହଁ।
ମୁଁ ଖାଲି ଚା ପିଉଥିଲି ବିସ୍କୁଟୁ ମିକ୍ସଚର ଖାଲି ଖାଉଥୁ କିଛି ଖାଉନଥିଲି ମ୍ୟାଗି।
ଓହୋ।
ଚା ପିଇଲେ ଏକାଥରେ ବନ୍ଦ ହେଇଗଲା ଦେହ ଖରାପ ହେଇ ହେଇଗଲା। ଡାକ୍ତର କହିଲା ଚା ପିଅନା ଝିଅ ଛୁଆ ବେଶୀ ଚା ପିଅନ୍ତିନି ମନା କଲା।
ଓହୋ ସେଇ ମୁଁ ଚା ପିଇ ପିଇ କା ମୋର ଗ୍ୟାସ ପୁରା ଫୁଲ୍। ଗ୍ୟାସ ବି ହେଇଯାଉଛି ଭୋକ ମାରିଦଉଛି। ସକାଳେ ଆଉ ଖାଇବାକୁ ମୋର ବନ୍ଦ ମାନେ ସକାଳେ ଆଉ ଯୋଉ ମୁଁ ବି ଭାତ ଖାଉଥିଲି। ପଖାଳ ପଖାଳ କିନ୍ତୁ ଆଉ ନାଇଁ। ଆଉ ତ ଅଭ୍ୟାସ ନାଇଁ ବହୁତ ବର୍ଷ ହେଇଗଲାଣି।
ସେ ଚା ଟା ପିଉଛ ବୋଲି ସେଦିନ ଭୋକଟା ମାରି ଦଉଛି।
ହୁଁ ହୁଁ ହୁଁ କଣ କରିବା ଛାଡିବା ଚେଷ୍ଟା କଲେ ତ ହେଇପାରୁନି। ହେଇଯାଉଛି ଆଉ।
ତିନି ଟାଇମ୍ ପିଉଚ ଦି ଟାଇମ୍ ପିଅ ଦି ଟାଇମ୍ ପରେ ଗୋଟେ ଟାଇମ୍ ପିଅ ଏମିତି ପିଇ ପିଇକା ଛାଡ଼ିଦିଅ। ହଠାତ୍ ସୀତ ଓ ଜିନିଷ ଜଣ ଆମରୋକ ଛାଡି କଣ କହିଲେ।
ସକାଳେ ସନ୍ଧ୍ୟାରେ ଦି ଟାଇମ୍ ପିଅ।
ସେ ଦିଟା ପିଅ ଗୋଟେ ଟାଇମ୍ ପିଅ ସକାଳେ ଯଦି ପିଇଲେ ଫେରେ ସନ୍ଧ୍ୟା ବେଳକୁ ପିଇବ। ଗୋଟେ ଟାଇମ୍ ସଖାଳେଆଉ ସନ୍ଧ୍ୟା ବେଳେ ବନ୍ଦ କରି ସକାଳ ଦେଖିବ ସକାଳ ଟା।
ଥଣ୍ଟ ହୁଅନ୍ତା। ହଁ ହଁ ସେଇଟା ଆଉ ଚଳିପାରୁନି ମାନେ ଦେହରେ ଠିକ୍ ଠାକ୍ ଚଳିବନି।
ଯୁଆଡ଼େ ଗନେବି ସୁଦ୍ଧା ଆମେମାନେ ବୁଲିବୁ। ଫୁଲି ଗନେବି ସକାଳେ ଏଟା ସମସ୍ତେ ପିଅନ୍ତି। ସେମିତି ସକାଳ ରେ ବେ ସନ୍ଧ୍ୟା ବେଳଟା ବନ୍ଦ କର ତାପରେ ଆସ୍ତେ ଆସ୍ତେ ସକାଳେ ଦେଖିକି ବନ୍ଦ କରିଦବ।
ସେମିତି ହେନେ ପିଇବ ନ ନାହିଁ ଆଉ।
ଛାଡ଼ି ଦିଅନ୍ତେ, ସମସ୍ତଙ୍କୁ କରିକି ଦେଲା ବଳୁକୁ। ଦେଖି ଦେଲା ମା ନିଜର ଗୋଟେ
ତାକୁ ରୁଟି ଦେନେ ସେ ଖାଇବ ନା।
ଆଉ ସେମିତି ଅଭ୍ୟାସ ଅଛି ନା, ଗୋଟେ ଟାଇମ୍ ପିଅ ଗୋଟେ ଟାଇମ୍ ପିଅନା ଦିଅ। ଭୋକ ମାର୍ ଦବ, ଭଲ ନୁହେଁ। ଗିଆସ ମେଡ଼ିସି ଖାଇବ, କେତେ ଖାଇବ ମେଡ଼ିସି? ଗ୍ୟାସ ହେଲା ମେଡ଼ିସି ବନ୍ଦ ହବନି।
ସବ୍ ବେଳେ ପାଇଁ ମେଡ଼ିସିନ୍‌ ଖାଇବାକୁ ପଡ଼ିବ, ମେଡ଼ିସିନ୍‌ ଖାଇବାକୁ ପେଟ ଜାଲି କର୍ ଦବ। ଏଇ ମୋର ଜା ତାଙ୍କର ପେଟ ପୁରା ଘା କର୍ ଦେଲା।
ଘା ହେଇଗଲା, ପୁରା କଳା ଦାଗ ସେ ମାନେ ବିରି ବିରିିକିଆ ହେଇଗଲା, ଡ଼େଲି ମେଡିସିନ ଦେଲା ଡ଼େ ନହେନେ ସେ ଖାଇବନି।
ସେଇ ଚା ପିଇକି ଚା ପିଇକି ଭୋକ ମାର୍ ଦେଲା, ତା'ପରେ ଭାତ ଖାଇଲା।
ଦାକ୍ତର୍ ମୁଳ୍ଠୁ ମନା କର୍ଚି ଚା ପିଇବନି, ଟାଣୁଆ ଭାତ ଖାଇବନି, ଲଙ୍କା ଖାଇବନି, ଶାଗ ଖାଇବନି।
ପୋଇ ଶାଗ, କଳମା ଶାଗ ଏରା ଖାଇତେ ମନା କର୍ଚି।
ହଁ!
ସୁଜୁନା ଶାଗ ଯେତେ ଖାଇପାରିବ ସେ କଇଚି, ସୁଜୁନା ଶାଗ ଗେଡୁ ଶାଗ ଏରା ଖାଇଅ। ପୁଇ ଶାଗ, କଳମା ଶାଗ ରା ମନା କରି ଆଉ ଶୁକିଲା କଞ୍ଚା ଲଙ୍କାଟା ମନା କର୍ଚି, ଶୁକିଲା ଲଙ୍କା କଞ୍ଚା ଲଙ୍କା ଖାଇବନି।
ହଁ, ପରା ହଇରାଣ୍ ତ ଏ ମଣିଷ ହଇରା ହଉଚି